ହ୍ୟାଲୋ ହଁ କଣ? କରୁଛି କୁହ ହଁ ଆମ ଭଏସ ଆଉଛି ହଁ ହଁ ହଁ ବୁଢ଼ାଟିଏ ହେଇଥା
ନା ଆଣ୍ଟି ମୁଁ ବୁଢା ହେଇନି ଏପର୍ଯ୍ୟନ୍ତ
ହଉ ହଉ ଆଉ କଣ କରୁ ଚୁଁ
କିଛି ନାହିଁ ଏଠି ବସିକି ଦେଖୁଛି ଧାଇଅ ସଂଗେ ସଂଗେ ଉପଭୋଗ କରୁଛି
ହୁଁ ହୁଁ ତମ ହାଡେ ଆ ପବନ ଫବନ ହଉନି
ହଁ ହଉଛିନା ପବନ ହେଇଛି ବର୍ସା ହେଲାଣି ଆପଣଙ୍କର ହହୁନି
ନାଇଁ ଲୋ ପୁଅ ଆମର ଏଟେ ବର୍ଷା ଫର୍ଷା କିଛି ନାଇଁ ପବନ ଗୁଡା ଖାଲି ହଉଛି
ନା ଏର ତ ପୁରା ମେଘ ପୁରା ଘୋଟିକି ପୁରା ରଖିଛି ମେଘ ପକଉଛିୁ
ନାଇଁ ଲୋ ପୁଅ ଆମର ଲାଇନ କାଟି ଦେଇଛନ୍ତି କିନ୍ତୁ କିଛି ବର୍ଷା ଫର୍ଷା ନାହିଁ।
ହୁଁ ଆପଣଙ୍କର ତ ଟିକେ କଣ ହେଲେ ଖାଲି ଲାଇନ କାଟି ଦଉଛନ୍ତି ଅନେଇଁ କହିଛନ୍ତି ସେମିତିଉ, କଣ ଗୁଟେ ହେଲା ମାନେ ପଛହରିଲାନ ଲାଇନ କାଟିଦେବେ
ହଁ ବା ଆମର ଖାଲି ଆଡେ ସେଇୟା ଖଲାଇନ୍। ଟା କେମିତି କାଟିବେ ତାଙ୍କର ସେଇୟା।
ତୋ ମା ସନ୍ଧ୍ୟା ଫନ୍ଧ୍ୟା ଦେଇ ସାରିଲାଣି।
ନା ଅବିକ ବର୍ଷା କହୁଛ ବାହାରରକୁ ଚଉରା ପାଖକୁ ଯାଇପାରିବନି ଦବାକୁ। ବର୍ଷା ଟିକେ ଛାଡିବ ଦବା
ହଁ ବା ଆମର ଆଡେ ଯୋଉ ସନ୍ଧ୍ୟା ଘଣ୍ଟାଟା ବାଜେ। ଯୋଉ ଆମ ମନ୍ଦିରରେ ଉଁ ବାଜିଲା ପରେ। ଜିଲେ ଆମର ସନ୍ଧ୍ୟା ଟା ଦିଆ ହୁଏ। କିନ୍ତୁ ଯେହେତୁ ବାଜିନି ଆମ ସନ୍ଧ୍ୟା ମୁଁ ଦେଇନି ଆଉ।
ଓହୋ ଆପଣ କୋଉ ମନ୍ଦିର ଅଛି କି ସେଠି।
ଆମର ଏଠି ଗୋଟେ ଶିବ ମନ୍ଦିର ଅଛି। ଆଉ ଗୋଟେ ସାତ ଭଉଣୀ ନାଁରେ ଗୋଟେ ମନ୍ଦିର ଅଛି। ଠାକୁରାଣୀଙ୍କ ମନ୍ଦିର। ମେ ଦିଆଡେ ଆମର ଘଣ୍ଟା ବାଜେ।
ଓହୋ ଆଚ୍ଛା ଆପଣ ଯୋଉ ପ୍ରତି ଗାଁ ରେ ଗୋଟେ ଗ୍ରାମ ଦେବତୀ ଥାଆନ୍ତି। ବା ଗ୍ରାମଦେବ ଗ୍ରାମ ଦେବତିୀ।
ହଁ ହଁ ଆମର ବା ଗ୍ରାମ ଦେବତୀ ହେଲେ ସେଇ ସାତ ଭଉଣୀ।
ଓ ହୋ ଆଚ୍ଛା।
ତାର ଗୋଟେ ବଢିଆ ହଁ ହଁ ପଚାର। ପଚାର।
ନା ନା ମୁଁ ଭାବ ମୁଁ ପ୍ରାୟ ଶୁଣିଛି କି ତାର କଣ ଗୋଟେ ବଡ ବଡ ବଡ଼ କାର୍ଯ୍ୟ ହେଲେ। ମାନେ ପ୍ରତି ଘରର ବାହାଘର ଫାହାଘର ହେଲେ ସେଠିକିସୁଣି ଯାଆନ୍ତି। ଟିକି ମନ୍ଦିର କରିବାଉ।
ହଁ ବା ହଁ ହଁ ଆମର ବା ଯାଆନ୍ତି। ସବୁ ଆମର ଆମେ ବା ପୂଜା କରୁଯାଇଁ ସେଠି। ଆଉ ଆମର କିଛି ଗୋଟେ ବଡ଼ ଶୁଭ କାମ। ଥିଲେ ସେ ଠାକୁରାଣୀଙ୍କୁ ବାରିକକୁ ପଇସା ଦିଆ ହୁଏ। ସେ ଠାକୁରାଣୀଙ୍କୁ ଗାଧେଇ ଦିଏ।
ହଁଅଁ।
ଆମର ଗୋଟେ ବଢ଼ିଆ ଷ୍ଟୋରି ଅଛି। ମାନେ ଗପ ଅଛି ସେଇ ଠାକୁରାଣୀଙ୍କୁ ନେଇକି।
ଓହୋ ହଁ ଯେମତିକି
ହଁ ସେ କଣ ହେଇଥିଲା। ନା ସେ ସାତଟା ଠାକୁରାଣୀ ଅଛନ୍ତି ହେଲା।
ହଁ।
ସାତଟା ଭଉଣୀ ସେ ସବୁବେଳେ ରାତିରେ ଗ୍ରାମ ବୁଲିବାକୁ ଯାଆନ୍ତି। ଘୋଡାରେ ବସିକି ହେଲା।
ହଁଅଁ।
କଣ ହେଇଥିଲା ନା ଦିନେ ଗଲେ। ଯାଉ ଯାଉ ଦୂରକୁ ପଳେଇଥିଲେ ହେଲା।
ହଁ।
ହିମିତି ଦୂରକୁ ପଳେଇଲେ। ସ ଦିନ ହେଇଆଇଲା। ଛଅ ଭୋ
ହଁ।
ପୁଣି ଆଗକୁ ମାନେ ଛଅ ଭଉଣୀ ଯୋଉଠିକି ତାଙ୍କ ମାନେ ମନ୍ଦିରକୁ ଆସିଗଲେ ଗୋଟେ ଭଉଣୀ ରହିଗଲା ଆସିପାରିଲା ନାହିଁ।
ହଁ
ତ ସେଠି ଗୋଟେ ନୂଆ ମନ୍ଦିର ହେଲା ବେଲେଶ୍ଵରୀ ନାଁରେ ଆଉ ଏଠି ଅଛନ୍ତି ଛଅଟା ଠାକୁରାଣୀ ସେ ବେଲେଇ ଯିଏ ସିଏ ରହୁଛନ୍ତି ଠିକ ଆମ ଏ ମନ୍ଦିର ଠାରୁ ଦି କିଲୋମିଟର ଖଣ୍ଡେ କି ଗୋଟେ କିଲୋମିଟର ଅଧା ଖଣ୍ଡେ ହେବ।
ଓହୋ
ଦୂରରେ ରହୁଛନ୍ତି ସେ ବେଲେଇ। ଇଏ ସାତ ଭଉଣୀ ଆଉ ସେପଟ ଗାଁର ଯୋଉମାନେ ଲୋକ ସେ ବେଲେଇ ତାଙ୍କର ଦେବତୀ ଗ୍ରାମ ଦେବତୀ ପୂଜା କରନ୍ତି ହଁ ଆମେ ଏପଟ ସାଇଡ ର ଲୋକ ଲୋକଙ୍କୁ ପୂଜା କରୁ ଆଉ ସାତଭଉଣୀଙ୍କୁ। ପୂଜା କରୁ ଆଉ।
ଓହୋ ଆଉ ତାହେଲେ ସେ ତ ଜଣେ ଅଲଗା ହେଇଥିଲା ତାହେଲେ ଏବେ ବି ଛଅଜଣ କାଇଁ କହୁଛନ୍ତି ଛଅ ଭଉଣୀ କହିଆ କଥା ନା।
ସିଏ ଗୋଟେ ନାଁ ରହିଯାଇଛି ଆଗରୁ ଆଉ।
ଓହୋ ଆଚ୍ଛା।
ବୁଝିଲୁ ସିଏ ଗୋଟେ ନାଁ ଆଗରୁ ରହିଯାଇଛି ଆମେ ଆଉ କଣ ତାକୁ ବଦଳେଇ ପାରିବୁ ନାଁ ଟା ରହି ରହିଯାଇଛି ଯେହେତୁ ରହିଯାଇଛି ଆଉ। ହୁଁ ହୁଁ ହୁଁ ଆଉ ଖାଦ୍ୟ ପାନୀୟ କଣ ହେଇଛି?
ଖାଦ୍ୟ ପାନୀୟ ଏମିତି କିଛି ହେଇନି ସନ୍ଧ୍ୟା ହେଲେ କଣ ଦେଖିବା ମା କଣ ରୋଷେଇ କରିବ ନହେଲେ ଚୁଡ଼ା ମିକ୍ସଚର୍ କଣଟେ ଖାଇଦେବି ଆଉ।
ଉୁଁ ହୁଁ ନାଇଁ ଇଏ ବା ଛୁଆ ଗୁଡା ମୋର କଣ ବୁଝୁଛନ୍ତି ଖାଲି ଏଇଟା କର ସେଇଟା କର କେତେ ଗରମ ହଉଛି ସେ କଣ ଜାଣି ପାରୁଛନ୍ତି ଖାଲି ଏଇ
ନା ଚଳିବ ଆଜି ବର୍ଷା ଅଛି ପବନ ଦଉଛି
ହ ଏଇନା ମୋ ଝିଅ କହିକି ଗଲା ମୋତେ ପକୁଡ଼ି କରିବାକୁ କିନ୍ତୁ ଏ ଗରମରେ ମୋ ପେଟ ଗରମ ହେଇକି ମୋ ଦେହ ପୁରା ମାନେ ଖରାପ ହେଇଯାଇଛି ମୁଁ ଆଜି ଦିନ ସାରା ମାନେ ଖାଇବାଟା ରୋଷେଇ କରିଦେଇ ଖାଲି ଶୋଇଛି ଆଉ ମୁଁ କିଛି କିଛି କରିନି।
ମା ମଝିରେ ଶୁଣିଥିଲି କି
ହଁ ହଁ ହଁ
ହ୍ୟାଲୋ ହଁ ମୁଁ ମଝିରେ ଶୁଣିଥିଲି ଆପଣଙ୍କ ହଁ ହଁ। ସବୁ ଅଛି ଠିକ ଅଛି ଆପଣଙ୍କ ଦେହ ଖରାପ ହେଇଥିଲା ଯୋଉ ଯାଇଥିଲି ମେଡିକାଲ ଯାଇଥିଲେ ବଡ ମେଡିକାଲ।
ହଁ ବା।
ଓହୋ
ହ ମୋର କେ ମୁଣ୍ଡରେ ଗୋଟେ ଜାଗାରେ ସେ ଚୁଟି ଝଡି ଯାଇଥିଲା ଗୋଟିଏ ଜାଗାରୁ ମାନେ କଏନ ଭଳିଆ ହେଇ ଝଡି ଯାଇଥିଲା। ମାଉମ ଝିଅ ଆସ ଥିଲା ମୁଁ ତାକୁ ଦେଖିିନ୍ ଥିଲି ମୋ ଝିଅ ହ ହୋଟେଲୁ ଆସିକି ଦେଖିଲା। ତାପରେ ମୋ ମୋତେ ନେଇକୀ ଗଲା ଡକ୍ଟର ଦେଖେଇଲା ସ୍କିନ ଡିପାର୍ଟମେଣ୍ଟ ରେ ସେ କହିଲେ ଇଞ୍ଜେସନ୍ ଦେଲେ ପୁଣି କହିଛନ୍ତି ମାସେ ପରେ ଯିବ କ ତାକୁ ପୁଣି ମାସେ ପରେ ଯିବି ଆଉ ଗୋଟେ କଣ ଗୋଟେ କଣ ତାକୁ କୁହନ୍ତ। ସେରମ ନା କଣ ସେଇଟା ଗୋଟେ ଦେଇଛନ୍ତି ଡେଲି ମୁଁ ତାକୁ ଲଗଉଛି ମୋ ଝିଅ ମୋର ମାଲିସ କରିଦଉଛି।
ହୁଁ ହୁଁ କଣ ପାଇଁ ହେଇଥିଲେ କଣ ପାଇଁ
କଣ ସିଏ କହିଲେ ଭିଟାମିନ୍ ଅଭାବରୁ ଖାଦ୍ୟ ପାନୀୟ ଅଭାବରୁ ହେଇଛି ଆଉ ସେଥିିବା ମୁଁ ବାହାରେ ବଇଥିଲି ସେ ଡକ୍ଟର ମାନେ କେ୍ୟାବିନ୍ ବାହାରେ ବଇଥିଲି। ଏଠି ଆହୁରି ଚାରି ପାଞ୍ଚ ଜଣ ଲୁକ ଥିଲେ ତାଙ୍କ ଙ୍କର ବି ସେମ୍ ମାନେ ସେଇୟା ହେଇଥିଲା। ଗୋଟେ ସ୍ତ୍ରୀ ଲୋକ କହିଲେ କି ତା ସ୍ଵାମୀର ହେଇଥିଲା ଏମତି ତିନି ଚାରି ଜାଗା ହେଇଥିଲା ତାପରେ ସେ ଲଗେଇଦବା ପରେ ଚୁଟି ହେରିକା ଆଉ ଥିଲା ଆଉ।
ଓହୋ ଆଛା ଅଧିକ ଭିଟାମୀନି ସଟେଯ ହେଲେ ଅମିତ୍ ହବ ଆଉ।
ହଁ ବା
ହୁ ହୁ ଆଛା ଆଉ ଆପଣଙ୍କ ଝିଅ କଣ କରୁଛି।
ନାଇଁ ସେ ଏଇଠି କଣ କରୁଥିବ ତାର ରୁମ ରେ ପଶି ରହୁଛି ଚବିଶି ଘଣ୍ଟା ମୁଁ ଫୋନ ଖେଞ୍ଚୁଛି ଆଉ ତାର ତ କିଛି କାମ ଦାମ ନାହିଁ।
ହୁଁ ଆଜି କାଲିକା ଛୁଆ ଆଉ କଣ କରିବେ ଆଉ
ହଁ ବା କେତେବେଳେ କଣ ଫୋନ୍ ଖେଞ୍ଚୁଛି କେତେବେଳେ ପୁଣି କଣ ପଢି ଦଉଛି ଟିକେ କେତେବେଳେ ବୁଲିବାକୁ ପଳଉଛି ସନ୍ଧ୍ୟା ହେଲେ ଆଜି ତ ବର୍ଷା ହଉଛି ବୋଲି ଯାଇନି ବୋଧେ ମାନେ ବର୍ଷା ତ ନୂଆଁ ପବନ ଫବନ ହଉଛି ବୋଲି ବୋଧେ ଯାଇନି ନହେଲେ ସିଏ ତା ସବୁବେଳେ ଏକାମ ସେକାମ ସେ କାମ ତାର ସେୟା ଚାଲିଥାଏ।
ହୁଁ ଡେଲି ବୁଲେ ତା ହେଲେ ଆଉ
ହଁ ହଁ ଘରେ ସେ ରହିପାରିବନି
ଆଛା ଆଛା ଆପଣଙ୍କ ପୁଅ
ସିଏ ବି ସେୟା ଆସି ଚାରିଟା ବାଜିଲା ମାନେ ତାର କ୍ରିକେଟ
ଓହୋ ଏଇ ବର୍ଷାରେରେ ବି
ଆମର କଣ ବର୍ଷା ହଉଛି ଆମର ଆ ପବନ ହଉଛି ବର୍ଷା ହଉନି ଆଉ।
ଓହୋ ଆଛା
ଯାଇଛି ତାର କଣ ପୁଣି ମତେ ପଇସା ମାଗୁଥିଲା କ୍ରିକେଟ ବଲ୍ କିଣିବ ବୋଲି ପାଟି କରି ପଠେଇଦେଲି ମୁଁ କହିଲି କଣ ଏତେ ପଇସା ତ ଦିଆହେଇ ପାରିବନି ସବୁବେଳେ ତାର ଗୋଟେ ବାଜ୍ୟ ଖର୍ଚ୍ଚ
ଛୁଆ ଆଉ କ୍ରିକେଟ ଖେଳିବନି ଆଉ କଣ ବୁଢା ବୁଢୀ ମାନେ
ଆରେ କ୍ରିକେଟ ସିନା ଖେଳିବ ମୁଁ କହୁଛି ମୁଁ ବଲ ଦେବି ଗୋଟେ ତୋର ବଲ୍ ଦବା କଣ ଦରକାର ତୁ ତ ଛୋଟ ପିଲା ହେଠି ବଡ ପିଲା ବି ଖେଳୁଛନ୍ତି ତୁ କାହିଁକି କ୍ରିକେଟରେ ବଲ ଦବୁ ନା ମୁଁ ଗୋଟେ ଦେବି ଆଉ ସେଇଥିପାଇଁ ମୁଁ ତାକୁ ପାଟି କଲି ଆଉ
ହଜେଇ ଦେଇଥିବ ବଧେ ମାରିକି ସେଥିପାଇଁ ତା କହୁଥିବେ ବଲ ଦେବାକୁ
ହଁ କଣ କରିଥିବ ତାର ସିଏ ଜାଣିଥିବ ମତେ କଣ ବାପା ସେ କିଛି କହୁଛି।
ମୁଁ ତ ଛୋଟବେଳେ ସେଇୟା ହିଁ କରେର ଯ ଘର ପଇସା ନେଇକି ପୁ ନୂଆ କିଣ
ଓହୋ ତୁ ବି କ୍ରିକେଟ ଖେଳୁଥିଲୁ କି ଛୋଟ ବଳେ
ହଁ
ହ୍ୟାଲୋ ମୁଁ କହିଲି ବି ଛୋଟବେଳେ କ୍ରିକେଟ ଖେଳୁ
ହଁ ଅଭିୟନ୍ତ ବ ହଁ ହଁ ଚାରିଟା ହେଲା ମାନେ ମୁଁ ସାଙ୍ଗେ ସାଙ୍ଗେ ଘରୁ ବାହାରି ମାନେ ସ୍କୁଲ ଆସିକି ବଜ ବସ୍ତକୁହାର-
ଓହୋ ନାଇଁ ତୁ ତ ଆମର ବହୁତ ଶାନ୍ତ ଠା ଥିଲୁ ଆଉ ଆଡେ ଆସିଲେ ତ କାହା ସହିତ ବେଶୀ କଥା କତା କରୁନା- ଆଉ କଣ ଖେଳୁଥିବୁ କଣ କରୁଥିବଉ ଆମେ କେମିତି ଜାଣିବୁ ଖେଳିବାଟା ବି ଭଲ କଥା ଯେ ଆଉ ପୁଅ ପିଲା ଗୋଟେ ଖେଳନ୍ତିନି କି ଆଉ-
ନା ସେମିତି କିଛି ନହିଁ ଆମ ବେଳେ ଏମିତି ଫୋନ ଫୋନ ଏମତି ନଥିଲା ନା ତ କଣ କରିବୁ ବସିକି ଗୋଟେ ମୋ ରୁମ ରେ ଥ ନା ବସ ତା ଏଡେ ବୁଲିବୁ ଖେଳା ଖେଳି କରିବୁ ଏମିତି ଭଲ ଲେ ଭଲ ଲାଗିବ ନା ଏବେ ସେ ନା ଆଜଜିିକାଲି ପିଲାମାନେ ଛୋଟ ଛୋଟ ପିଲାଙ୍କ ହାତରେ ମୁଁ ବି ପ୍ରଥମ ଶ୍ରେଣୀ ନିତ ଶ୍ରେଣୀ ଛୁଆ ମୋବାଇଲ ଧରରିିକି ବୁଲୁଥିବି ତମଠୁ ଅଧିକ ଜାଣିଥିବ ତମେ ଏତିକି ଜାନିନଥିବ।
ହଁ
କିନ୍ତୁ ମୋ କହ ହ ଏଥିଲି ତ ଭଲ କଣ ଆଖିଉ ପରେ ଖରାପ ହେଇଛି।
ହବା ହବା ମୁଣ୍ଡ ପନ୍ଧିବ ମୁଁ ବା ଏ ଗୋଟେ ନୂଆ ଫୋ ମୋ- କିଣା ହେଇଛି। ଫୋନ ଫୋନ ଖେଚେ ନିି। ତୁ ଜାଣିଥିବୁ ଆଉ ମୁଁ ନୂଆ ଫୋନ କିଣାଇ। ମୁଁ ପାରିଲା ଦେଖେ ସେଥିରେ ଆଉ ତାକୁ ଡେଲି ଗୋଟେ ମୋର ଫେସ୍ ବୁକ୍ ଖୋଲି ଦେଇେଇଛନ୍ତି ତାକୁ ଦେଖିଲା ବେଳକୁ ମୋ ମୁଣ୍ଡ ବିନ୍ଧୁଛି ଚଷମା ଲଗେଇଲା ବେଳକୁ ମୁଁ ସେଥିପାଇଁ ଆଉ ଏ ଦେଖୁନି
ଓହୋ
ହ୍ୟାଲୋ ହଉ କୁ ଆମନ- ଏପଟେ ଟିକେ ବର୍ଷା ପକେଇଲାଣି- ହଁ ନେଟୱର୍କ ତ ପାଉନି ମୁଁ ଯାଉଛି ଟିକେ ଲୁଗାପ ପତ୍ର ଶୁଖେଇଛି ନେଇ ଆସିବି ଆଉ
ହଁ ଠିକ ଅଛି ହ